ଏଇ ବା ମନ୍ଦିରରେ ବସିଚି ଆଉ ତୁ କୋଉଠି ଅଛୁ କି?
ମୁଁ ଏଇ ଘରେ।
ଆଉ କଣ କରୁଚୁ ଘରେ ଏଇ ନା କେଁ?
ଏଇ ଶୋଇଛି।
ଶୋଇଚୁ?
ହଁ।
ନା ସେମିତି।
ନା ଚୋଇଛି ସେମିତି।
ଉୁଁ ଏଇତ ଦଟେ ଗରମ ଟା କମିଲଣି ନଥାବି ନା।
ନା ମ ଗରମ ଟା ଜୋର ହଉଛି।
ହଁ ବା ଆଜି ଗରମ ଟା ଅଛି କିନ୍ତୁ କମି ଏଇପା କମିଲାଣି ଟିକେ ଟିକେ ଗରମ ଆଉ ତଥାପି ଗରମ ବି ହଉଛି। ହଁ ଏଇ ରଜ ସରିଲା ମାନେ କମିବ ଗରମ ଏଇ ବର୍ଷା ହବ। ଲୋକଙ୍କୁ ଥଣ୍ଡା ଜର ହବ ସବୁଦିନ ଚାଲିବ।
ହୁଁ ଏ ରଜ ପର ଜାଣିଛୁ କମିବ ତାପରେ ଆସ୍ତେ ଆସ୍ତେ ସ୍କୁଲ କଲେଜ ତ ଖୋଲିବ ଏଇଭଳିଆ ଆଉ।
ହୁଁ ତୁ ସ୍କୁଲ ଘର ସବୁ କାଲି ଖୋଲିବ ନା କୋଉଦିନ?
ଉଁ ମୁଁ ତ ଦେଖତିିନି ନୋଟିସ୍ ଆସିଥିଲା ମାନେ ନିଉଜୁ ଚ୍ୟାନେଲ ଦେଖିଥିନି। କହୁଥିଲା କାଲି ସବୁ ଖୋଲିବା ବୋଲି ଆଉ।
ଓହୋ ତାପରେ ଖରା ଟିକେ ଟିକେ ହଉଚି ନା। କହି ହଉନେହିଁ କାଲି ଖୋଲିବେ କି କୋଉଦିନ ହୁଁ।
ଆଗ ଅପେକ୍ଷା ଖରା ବହୁତୁ କମିଲାଣି ସେମିତି କହିବାକୁ ଗନେ।
ହଁ ଏଇଟା ଏତିକି ଖରା ଟା ଚଳିବ ଓଉ। ଏଇ ଘର ଟା ଖରା ଦିନ ଯାହାହେଲେ ବି ଏତିକି ଘରା ଟା ରହିବ।
ହଁ ଆଉ କଣ ପୁରା ଖରା ଟା କମିଯିବ କି?
ନା ନା ତାପରେ ସବୁ ସ୍କୁଲୁ ଫା ଫୁ କଲେଜରେ ଫ୍ୟାନ୍ ଫ୍ୟାନ୍ ଲାଗୁନି ଏଥର। ପୁରା ବଢିଆ ଫ୍ୟାନ୍ ଫ୍ୟାନ୍ ଲାଗିକି ଫାଇଟି ରୁମ୍ ହେଇଚି ଥ ଏସିି ଫେସି ଲଗେଇଦେଲେଣି। ଆଉ କେତେ ଦିନ ପରେ ସବୁ ସ୍କୁଲୁରେ ଏସି ଲାଗିଯିବ ମତେଯାହା ଲାଗିଲାଣି।
ମତେ ବି ସେୟା ଲାଗୁଚି ସ୍କୁଲେ ବି ଲଗେଇ ଦେବେ।
ମାନେ ଏତେ ଡେଲପମେଣ୍ଟେ କଲେଣି ସ୍ମାର୍ଟ ବୋର୍ଡୋ ଫ୍ୟା ନ୍ ପୁରା ସିଲିଙ୍ଗି କରିକି ଉପର ଆକୁ ଯୋଭଳିଆ ପାଠ ପଢଳିଲେଣି ଛୁଆଙ୍କୁ ଯୋଉ ଯେତିଇଏ ଆଗରୁ ଆମେ ପାଠ ପଢୁଥିଲେ ଇଏରେ କହନି କ୍ଲାସ୍ ରେ ଫ୍ୟାନ୍ ନଥିବ ନହେଲେ ଗୋଟେ ଫ୍ୟାନ୍ ଥିବ ସବୁ ପାଲ ପକେଇକି ତଳେ ବସିଥିବା। ବେଗେ ପତ୍ର ବେଗେ ଧରିକି ଯାଉଥୁବସ୍କୁଲୁ ଇୟୁଯୁ ଆଣ୍ଡେ ଥ୍ରେ ବେଗ୍। ସେ ବେଗେ ରେ ବହି ଦି ଦି ଖଣ୍ଟ ପସିଥିବ ଖାତା ଗୋଟେ ସେତିକି ସରିଲା।
ଜାଣିଚୁ ତ ଅଖା ବେଗେ ସବୁ ଗୋଟେ ଗୋଟେ ଧରିକି ଜାଆନ୍ତି।
ହଁ ଅଖା ବେଗେ ଧରି ଯାଆନ୍ତି ଦଶ ଟଙ୍କିଆ ବେଗେ ଗୋଟେ ପଳେଇବ ବର୍ଷେ। ବର୍ଷେ ଛଅ ମାସେ। ସେଇ ବ୍ୟାଗେ ରାକୁ ଆମେ ପୁରେଇ ଦେଇକି ଆକୁ ପିଇଟି ତାକୁ ପିଇଟି ଗୋଟେ ବଢିଆ ହେଇଯାଏ ନା ଏଇ ଯୋଉ। ଯେମତି ବାଡୁଅନ୍ତି ଯୋଉ ହଁ ପା ସେଇ ବ୍ୟାଗ୍ ସେଇ ବ୍ୟାଗ୍ ଏଇଭଳିଆ ହେଲା କଥା ଆଉ କଣ। ହଁ ପା ଏଇନେ ଯୋଉ ଛୁଆ ତ ଦେଖୁଛୁ ସ୍କୁଲ ଯାଉଚନ୍ତି ପୁରା ପୁରି ହଁ। ଏଇନା ଯୋଉଛୁଆ ସଵୁତ ସ୍କୁଲୁ ଯାଉଚନ୍ତି। ମାନେ ଜନ୍ମ ହଉଚନ୍ତି କି ନାଇଁ ବେଗେ ପଡ଼ୁଚି ଅଣ୍ଟା ନା ଯୋଉ ଆଣ୍ଠୁ ତଳକୁ ବେଗେ ପଡ଼ୁଚି। କାନ୍ଧେଇ କାନ୍ଧେଇ ଛୁଆ ଯାଉଚନ୍ତି ସ୍କୁଲୁକୁ ଆମ ବୋଳୁକୁ ବେଗେ ନଥିଲା ସେମିତି ଯାଉଥିଲେ ସ୍କୁଲୁକୁ।
ଓହୋ।
ସିଏ ଗୋଟେ ଅଲଗା ପ୍ରକାର ମଜା ଲାଗୁଥୁଲା ଆଉଏଇ ସେତେବେଳେ ପାଠ ବହୁୁତୁ ପିଲା କମ୍ ପଢୁଥୁଲେ ଯିଏ। ତି ଭଲ ବାଡୁଥୁଲା ପଡ଼ୁଥିଲା। ଏଇନା ଆଉ ପାଠ କେହି ପଢୁନାହାନ୍ତି କିଏ ଗୋଟେ ଅଧେ ପାଠ ପଢିନେ ପଢୁଚି ନହେଲେ କେହି ପଢୁନାହାନ୍ତି। ସବୁ ଖାଲି ଯାଉଛଣ୍ଟି ସ୍କୁଲକୁ ନୂଆକୁ ଷ୍ଟାଇଲି ମରିବା ପାଇଁ।
ସବୁ ଛୁଆ ସେଇଆ। କାହାର ଗୋଟେ ପାଠ ପଢ଼ିବା ପାଇଁ ଇଚ୍ଛା ନାହିଁ ଗୋଟେ ଛୋଟ ଛୁଆକୁ ପଚାରିବୁ କୁଆ ଯାଉଚୁ ଗୋଟେ ଛୋଟ ଛୁଆକୁ ତୁ ପଚିରିବୁ କୁଆଡ଼େ ଯାଉଚୁ କହିବ ମୁଁ ଯୁଆଡ଼େ ଗନି ତୋର କଣ ଗଲା କି? ଏଇ ଭଳିଆ କହିବ।
ହଁ ଏଇ ଭଳିଆ କହିବ କାହାକୁ କଁ କହିବୁ ଆଗୁରୁ ଆମେ ଏତିକି କହିବାକୁ ଡର ମାରୁୁଥିଲା କହିଦବୁ ଚା ପୁଡ଼ ଗୋଟେ ସାଙ୍ଗେ ସାଙ୍ଗେ ବଡ଼ ପିଲା ଚାପୁଡ଼ ଗୋଟେ ଗୋଟେ ଲଗେଇଦେବେ। ମାନେ କହିବା ତ ସାହସ ହୁଏନେଇ କହିବାଟା ବୋହୁ ଦୂରର କଥା।
ଏଇନା କଣ ଛୁଆ ଏଇନା ସେବୁ ସଡନ ଯୁଗରେ ମଡ଼ନ ଛୁଆ।
ହଁ ପା ଏଇ ଯୋଉ ଛୁଆ ସବୁ ଇଏ ହୋଉଚନ୍ତି ଯାହା ହୋଉଚନ୍ତି ମୋବାଇଲ୍ ଖଣ୍ଡେ ଅଣ୍ଡେ ଧରିକି ଇଏ ଇନଷ୍ଟା ଏନଷ୍ଟାଗ୍ରାମ ଦିନ ରାତି ମା ତିଲେ ଖାଲି ଫଟୋ ରିଲି।
ପ୍ରଥମ ଶେଣୀ ଛୁଆଟାକୁ ପଚାରି ଦବୁ ତାର ଇଷ୍ଟମ ଆଇଡି ଥିବ।
ଆଇଡ଼ି ଥିବ ଆ ଛୁଆ ତ ଦେଖୁଚୁ କୋଉ ଭଳିଆ ଭାଷା କୋହୁଚନ୍ତି ଅଭଦ୍ର ଭା ଏଇ ଛୁଆ ଟା ଏମିତି କଣ କହିବୁ କାହାକୁ ଯିଏ ଯାହା ତା ଭାବୁ ଆଉ। ଆମେ ଯେତେ ଦିନ ଇଏ କଲେଣି ଇଷ୍ଟାଗ୍ରାମ୍ ରେ କିଛି କରୁନାହାନ୍ତି ଖାଲି ଫଟୋ ଏଡିଟି ଛାଡୁଚନ୍ତି ଆଉ କିଛି କରୁନାହାନ୍ତି ଆଉ ଛୁଆ ତ ଦେଖୁଚି ଯାହା କରୁଚନ୍ତି।
ହଁ ଏଇଭଳିଆ ଚାଲି ଛନି ଛୁଆ ତାଙ୍କୁ କହିକି ଲାଭ କଣ ତାଙ୍କୁ କହିବୁ ଯାହା ନ କଇବୁ ସେଇଆ।
ହଁ ବା ଛୁଆଙ୍କୁ କହିକି କିଛି ଲାଭ ନାହିଁ। ଆଗରୁ ଗଡିଆରେ ଗାଧଉଥିବୁ କି କୋଉଠି ହଁ। ଆଗରୁ ଗ ଭଲ ଆଗରୁ ଆମେ ଗଡିଆରେ ଯୋଉ ଗାଧଉ ଧର କୋଉଠି ପାଣି ଟିକେ ଗୋଳେଇଦେଲୁ ଇଏ ପଦେ କହୁଥିବ ସିଏ ପଦେ କହୁଥବେ ଏ ଚାପୁଡା ଟା ଦଉଥବ ସେ ଚାପୁଡା ଟା ଦଉଥିବ। ନା ନା ଘରେ ଲୋକ ବି କିଛି କୁହନ୍ତିନି କୋଉଥିବେ ତୁ ଚଗଲା ହଉଚ ତମ୍ ବାହାର ର ଘର ପାଖ ଲୋକ ଯିଏ ଚାପୁଡ଼ା ଟା ମାରିଦେବେ କେହି କିଛି କୁହନ୍ତିନି। ଆଉ ଏଇନା ଦେଖିଆ କିଏ କାହାକୁ ଚାପୁଡା ଟେ ମାରିଦବ ମହାଭାର୍
ଏଇନେ ଚାପୁଡା ଟି ମାରିଆ ଦୂର ହେଇଥାନ୍ କହିବେ ଏମି ଯେ କଥ୍
କହିପାରିବେନି ତ ଛୁଆ ଙ୍କୁ ଗୋଟେ କଥାଟେ। ଆ ଛୁଆ ତ ଦେଖୁଚୁ କେମିତି ଗାଡି ଧରିକି ବୁଲୁଚନ୍ତି। ଏ ମାଙ୍କଡଟିକେ ଛୁଆ ଗୋଡ ହାତ ପାଉନି ଗାଡିରୁ ପବନ ଭଳିଆ ଗାଡି ଚଲଉଛନ୍ତି ଗାଡି ଧରି ବୁଲଚନ୍ତି। ଆଉ କାହାକୁ କଣ କହିବ ଅଟ୍ ଇଏ ଇଏ ନବମ ଦଶମ ଅଷ୍ଟମ ସପ୍ତମ ବିଏ ବହୁତ କରି ଅଷ୍ ଅଷ୍ଟମ ନବମ ଛୁଆ ଦଶମ ଜଉରା ଜଷ୍ଟ ହାଇସ୍କୁଲ ଯାଉଚନ୍ତି ଜୋଉରା ଜଷ୍ଟ୍ ପାସ୍ ମାଇନର୍ ସ୍କୁଲ ରେ ସିଏ ବା ଅଧିକା ଗାଡି ଚାଲଉଚନ୍ତି। ଆଉ ପୁରା ଛୋଟ ଛୁଆ ଚଲେଇ ପାରିବେନି ତାଙ୍କ ଗୋଡାହାତ ପାଇବନି ତାକୁ ଡ ଡର ମାଡିବ। ଆମ୍ବବେଳକୁ ଆମେ ତ ସାଇକଲ ଶିଖିନଥିଲେ ଏ ବହୁତ୍ ଲେଟ୍ ରେ ଗଲେ ଶିଖିଲେ ନା।
ଆମେ ତ ସବୁ ଶିଖିଚନ୍ତି କହିଲା ଭଳିଆ ଉଁ ବହୁତା ଲେଟ୍ରେ ସାଇକେଲ୍ ଶିଖିଚନ୍ତି।
ହଁ ଏବେ ତ ଛୁଆ ଜନ୍ମ ହଉଚନ୍ତି ମାନେ ଏ ଚାରି ବର୍ଷ ପାଞ୍ଚ ବର୍ଷ ହେଇନଥିବ ଘରେ ଗୋଟେ ତିନି ଚକିଆ ସାଇକେଲ୍ ଚାରି ଚକିଆ ସାଇକଲ୍ ଗୋଟେ ଥିବ। ତାପରେ ପୁଣି ପାଞ୍ଚବର୍ଷ ହେଇନି ଗୋଟେ ଟିକେ ଆଉ ଟିକେ ବଡ ସାଇକଲ ଦି ଚକିଆ ଚଲେଇବେ। ପୁଣି ଆଉ ଟିକେ ବଢହେନେ ବଡ ସାଇକେଲ ତା ପରେଡାଇରେକ୍ଟ ଗାଡି ସପ୍ତମ ଅଷ୍ଟମ ହଉ ହଉ ପିଲା ଗାଡି ଚଲେଇବେଣି। ସାର୍ ଆଗରୁ ବି ଆମ ବେଳକୁ ଗାଡି କୋଉଠୁଥିଲା କି? ବହୁତ ଆମ ଧର କ୍ଲାସ୍ ରେ ଧର ପନ୍ଦର କୋଡିଏ ପିଲା ନା ମାନେ ଜଣ ଜମା ତିନି ଜଣ ଚାରି ଜଣ ଙ୍କ ଘରେ ଗାଡି ଥିବ ଆଉ ସବୁ ପିଲା ସେମିତି ବୁଲୁଥିବେ। ସେ ପିଲା ବି କେହି ଗାଡି ଶିଖିନାହାନ୍ତି ସେଇଥିପାଇଁ। ଆଉ ଏବେ ତ ଯାହା ଜଣେ ଘରେ ଗୋଟେ ଛୁଆ ପଢୁଛନ୍ତି ତାଙ୍କ ଘରେ ଦିଟ ତିିଟା ଗାଡି କମ୍ପଲ୍ ସରୀ ଏ ନା ହେଇଗଲା।
ଆଜିକାଲି ଯା ଘରେ ଗାଡି ନାହିଁ ସିଏ ବି କହୁଚି ସିଏ ବି ଗାଡି ଶିଖିଦଉଚି ଆକୁ ତାକୁ ମାଗିକି।
ଆକୁତାକୁ ମାଗିକି ଆଉ କଣ କହିବୁ ଆମ୍ବୁବେଳୁ ତ ଆମେ ଗାଡି ସିଖିଥିଲି ନା କେତେ ଲେଟ୍ ରେ। ଆମ ଗାଡି ଫାଡି ଏତେ ନଥ୍ ଥିଲା ଆମ୍ବବେଳକୁ
ଆମୁକୁତ ଗାଡି ଦେବା ପାଇଁ ତ ଡରନ୍ତି କହିବେ ନାଇଁ ଏ ପକେଇଦବ ଇଏ ଭାଙ୍ଗିଦବ ଇ
ହଁ ବା ଦିଅନ୍ତି ନି ଆଉ ଏଇନା କଣ ଏଇ ଛୁଆ ଯାହା ହଉଚନ୍ତି ଗାଡି ଧରିକି। ଆମୁକୁ ଆମୁକୁ ତାଙ୍କୁ ଦେଖି ଡର ମାଇଲାଣି ବା କଣ କରିବୁ ଛୁଆ ଏମିତି ହେଲାଠୁ କିଏ କୁଆଡେ ଆଣି କୁଟିବ କିଛି ହିସାବ ପାଇବୁନି।
ହଁ ଚାଲୁ ପିଲାଏ ଏନ୍ଜୋୟେ କରନ୍ତୁ।
ହଁ ପିଲା ଏଜଂୟ କରନ୍ତୁ ମନ ଖୁସି କରନ୍ତୁ କାହା କୁକଣ କହିଆ ନାଁ।
ତାକୁ କହିବଟି ସିଏ ଫଟ୍ କିନା ଗାଲୁ ପେଲିଦେବେ ଯୋଉ ଛୁଆ ସିଏ।
ହଁ ବା। ଆଉ ଆଜି ହଁ ବା ଆଜି ତ ଆମେ ଯୋଉ ସାଙ୍ଗ ହେଇକି ଆଇଲେ ସିଆଡ଼ୁ ଯୋଉ ଗାଡ଼ିରେ। ତାପରେ ମୁଁ ପଳେଇ ଆଇନୁ ଆମେ ଆଡ଼େ ଆସିଥିନୁ ମଝିପାଳ ଆଡ଼େ ଆସିଥିନୁ ତୋ ଅଜା ଦେଖିଲେ ଆମକୁ। କହିଲେ ସୋନୁ କିିରେ ମୁଁ କହିଲି ନା ନା ସୋନୁ ଆସିନି ଆମେ ଦି ଜଣ ଆଇଛୁ ସେ କହିଲେ ଆମ ସୋନୁ ଟାକୁ ଟିକେ ପ ଠେଇବୁ ତି ଆଜି ଅ ମଟନ ହେଇଛି ଆମ ଘରେ ଖାଇକି ଯିବ। କହିଲେ ଆମେ ଦି ଭାଇ ଆଜି ସାଙ୍ଗ ହେଇକି ବୁଲିବୁ ତାକୁ ପଠେଇବୁ ସୋନୁ ତା ଘରକୁ ଗନେ ମୁଁ କହିଲି ହଁ ମୁଁ
ଓ ଏ ତୁ କାହିଁ କଲ କରିନଥିଲୁ ଏଇନା କହୁଛୁ ଆଉ। ଦେଖିଆ ଆଉ ଟିକେ ପରେ ଯାଇ ଜିମି।
ହୁଁ। ତ ଅଜା ଫୋନ୍ ଧରିଚନ୍ତି ନା ଫୋନ୍ ଧରିନାହାନ୍ତି?
ଉୁଁ ହଁ କରିଥିଲି।
ଓହୋ ଅ ସେଇଆ ମତେ କହୁଥିଲେ ମୁଁ କହିନି କହିଦେମି ସୋନୁ ଟାକୁ ଆଜି ଆଉ।
ଆଉ ରଜରେ କୁଆଡ଼େ ଯାଇଥିଲୁ ବୁଲିବା ପାଇଁ କେମିତି କଣ ଟିକେ କହୁନୁ?
ଜ ପା ଏଇ ଆମ ଯାଇଥିନି ଏଇ ଗାଁ ବାହାରେ ବୁଲିନି ଦିନେ ଯାଇଥିନି ବିରଜା ବିରଜା ଆମ କୁଶୁମା ପାର୍କ ଫାର୍କ ଯାଇକି ଫଟ ଫଟ ଦି ଟା ଉଠେଇଦିନି ଆଉ ଆଉ ଦିନେ ଯାଇ ଦିନେ ଯୋଉ ଆମ ଏଇ ଫାଷ୍ଟ ଦିନ ତ ବର୍ଷା ହେଲା ନା ଚାରିଟା ଗାଧେଇନି ଆମେ ଘର ପାଖରେ ଗୋଟେ ଦୋଳିଟେ ପକେଇନୁ। ଆଉ ପକେଇନୁ ଦି ହେଇଗଲା କେତେଟା କହନି ଗୋଟେ ନା ଧର ବାରଟା ହେଇଯାଇଥିଲା। ବାରଟା ହେଇଗଲା ତାପରେ ଏପଟ ଟିକେ ହେନୁ ସବୁ ଦୋଳି ଫୋଳି ଟିକେ ଦେଖିନୁ। ଆଉ ଗାଧେଇନୁ ସାଢ଼େ ଦିଟା ତିନିଟାରେ। ଗାଧେଇନୁ ତାପର ମୋର ପେଣ୍ଟେ ଟେ ଅର୍ଡର କରିିଥିନି ଆସିଲା। ସେ ପେଣ୍ଟ ଟା ଆସିଲା ପୁଣି ପଳେଇନ କେଦ୍ରାପାଳ ସିଲେଇ କରିବା ପାଇଁ। ଆ ସିଲେଇ କରିକି ଆମେ ଆସ ଚୁତ ସେଇଠି ସିଲେଇ କରୁଛି ତ ବର୍ସା ନାଦିଛି ନାଦଛି ନାଦିଚି ନାଦିଛି। ଆଉ ଛାଡ଼ିବାର ନାହିଁ ଆଉ ସେଦିନ ସେଟା ଗଲା ପୁରା ରାତି ପର୍ଯ୍ୟନ୍ତ ବର୍ଷା ଛାଡ଼ିଲାନି କି କୁଆଡ଼େ ବୁଲି ହେଲାନି ତାପରେ ସେକେଣ୍ଡ ଦିନ ଯାଇଲା ସେକେଣ୍ଡ ଦିନ ରଜ ତ ଆମେ ଯାଇଥିଲୁ ସବୁ ବିରଜା ଫିରଜା ବୁଲିକି ଆଇନୁ ଆଉ କୁସୁମା ପାର୍କ ଫାର୍କ। ଏଇ ଯଉ ବିରଜା ଫିରଜା ଆମର ବୁଲିକି ଆସିନୁ ଆଉ ଫଟ ଫଟ ମଞ୍ଚେ ଉଠେଇନୁ। ଆଉ ବିରଜା ଯାଇଥିନୁ ଠାକୁର ଏତେ ଦର୍ଶନ କରିପାରିଲୁନୁ ଠିକ୍ ରେ ଭିଡ଼ ପ୍ରବଳ ଥିଲା। ଆମେ ମୁଁ ବି ଆଗରୁ ଯାଇଥିନି ଦିଇ ତିନି ଥର ଯାଇଛି ଆଉ ଦେଖିଲିନି ଠାକୁର ଦର୍ଶନ କଲିଣିି ମୁଁ କହିଲି ଥାଉ ଏତିକି ଭିଡ଼ରେ ଆଉ କାଇଁ ଯିବା ଆମେ ଚାଲ ପଳେଇବା ସିଆଡ଼େ ବୁଲିବା। କୁସୁମା ପାର୍କ ଯିବା ଫଟୋ ଦିଟା ଉଠେଇବା ତାପରେ କ୍ୟାମେରାଟା ବି ବଟେରୀ ଚାର୍ଜ। ସରି ଯାଉଥିଲା ନା ଗୋଟେ କ୍ୟାମେରା ନେଇଛୁ ବେଟେରୀ ଗୋଟେ ଭଲ ଆଉ ଗୋଟେ ଖରାପ ଏଇ ଗୋ ସେ ଭଲ ବ୍ୟାଟେରୀ ପୁରେଇକି ତାକୁ ଏପଟ ସେପଟ କରିକି ଫଟୋ ଉଠେଇଦେନୁ ଆଉ ହୁଁ।
ମୁଁ ଯାଇଥିବି ଯେ ମଝିରେ ଥରେ କୁସୁମା ପାର୍କ ମୁଁ ବୋଟିଂ କନି ବଢ଼ିଆ ଲାଗିଲା ବୋଂଟି ଟା। ଆଉ ଜାଣିଛୁ ତ ହେଠି କେଡେ କେଡେ ମାଛ ଅଛନ୍ତି ଆଉ ଡର ମାଇଲା ଏଡେ ଏଡେ ମାଛ ଦେଖି କି ମତେ ଡର ମାଇଲା।
ଡର ମାଡ଼ିବ ପା ଆ-ଆମେ ବୋଟିଂ କରିଥାନ୍ତୁ ଏ ଯୋଉ ଖରା ଦେଖୁଛୁ ଯୋଉ ଭଳିଆ ହୋଉଛି। ମାନେ ତୁ ପଳେଇବୁ ସେ ଖରା ଏଡୁ କାଟୁଥିବ ପାଣି ଭିତରଟାରେ ତୁ ବୋଟ ମାରୁଥିବୁ ପେଡାଲ ପୁରା ପୁରି ଝାଳ ନାଳ ହେଇସାରିବୁଣି ମୁଣ୍ଡ ଫୁଣ୍ଡ ବୁଲେଇବ ତା ଅପେକ୍ଷା ଆମେ ହେଠି ବୁଲୁନୁ ତାପରେ କ୍ୟାମେରା ଟା ନେଇଚୁ ଆମେ ଫଟୋ ଦିଟା ଉଠେଇବୁ ନା ଆଉ ବୁଟିଂ କଲେ କୁଆଡ଼େ ଟାଇମ ହବ କି। ତାପରେ କ୍ୟାମେରାଟା ପାଇଁ ସେ ପିଲାଟା ଯୋଉ କ୍ୟାମେରା ଆମକୁ ଯିଏ ଦେଇଥିଲା ଯିଏ ମାଲିକ। ସେ ଫୋନ କଲା ବାରମ୍ବାର କହିଲା ମୁଁ ନେଇଯିବି କ୍ୟାମେରା ଟା ତମେ କୋଉଠି ଅଛ। ସେ ତାପରେ ଆସିଲା କୁସୁମା ପାର୍କ ପାଖକୁ ସେଇଥିପାଇଁ ଆମେ ଫଟୋ ଟିକେ କେଁ ଜଲଦି ମାରିକି ଘରକୁ ପଳେଇମୁ। ଆଉ ଗାଁ ରେ ଗଲେ ଟିକେ ବୁଲିବୁ ଏପଟ ସେପଟ ହେଇକି ଆଉ ସେଥିପାଇଁ ଶୀଘ୍ର ପଳେଇ ଆଇନୁ ଆଉ।
ଓହୋ ସେୟା ଆଉ।
ଆଜି ରଜ ଟା ଲାଷ୍ଟ୍ ଅଛି ମାନେ କାଲି ତ ଗଲା ଲାଷ୍ଟ୍ ଆଜି ହଲି। ଏ ପାଖରେ କଣ ହୋଉଛି ଦେଖିଆ ଟିକେ ବୁଲି ଆସିବୁ ରଜ ଫଜ ଆଉ ଚାରିଟା ପାଞ୍ଚଟା ବେଳେ ଯିମୁ। ଏଇ ପାଖରେ କଣ କେମିତି ରଜ ହୋଉଛି ଖାଲି ଜିମୁ। ବୁଲି ମୁଁ ଆସିମୁ ଆଉ ରାତିରେ ଯଦି କଣ ହବ ନାଚ ଗି ଏତେ ସବୁ କରନ୍ତି ନା ଆମ ଗାଁ ବାହାରେ ଗୋଟେ ଗାଁ ଟେ ଅଛି ଜାଣିଛୁ ଜାଣିଥିବୁ ଆଉ।
ଓଁ ହଁ ସେଠି ତ ବଢିଆ କରନ୍ତି, ମୁଁ ତ ସେଠିଥରେ ଯାଇଥିଲି ବର୍ଷେ ମତେ ସବୁଠୁ ବଢିଆ ଲାଗିଲା। ଘରେ ନଥିଲି। ଆଉ ଯିବା ଆଉ ପ୍ରାଇଜ ଡିଷ୍ଟ୍ରିବ୍ୟୁସନ ଆଜି ହବ ଟିକେ ଭଲ ଲାଗିବ ଦେଖିବା ପାଇଁ ଆଉ।
ହଁ ପ୍ରାଇଜ୍ ହବ ତାପରେ ଯିିବା ଟିକେ ଦେଖିଆସିବା। ପିଲା ଆହୁରି ନାଚିବେ ଅଛନ୍ତି ପିଲା ତାପରେ ଗୀତ ଗାଇବେ ବି ଅଛନ୍ତି ପିଲା ଛୋଟ ଛୋଟ ଛୁଆ ମାନେ ଅଛନ୍ତି। ଦେଖି ଆସିବା ପୁଣି କାଲିଠୁ ଯାହା ଯେମିତି ଚାଲିଥିଲା ଆଉ ଚାଲିବ ଡେଲିରୁଟିନ୍ ଟା ଆଉ। ସ୍କୁଲ୍ ଫୁଲୁ ଖୋଲା ହେଇଯିବ, କଲେଜ୍ ଫଲେଜ୍ ଖୋଲା ହେଇଯିବ ଚାଲିଲା ସବୁ ସେମିତି।
କଲେଜ ଗଲେ ସ୍କୁଲ କଲେଜ ଖୋଲା ହେଲେ ସବୁ ମଜା କମିଯିବ ଆଉ।
ହଁ ତାର ସାର୍ ଏଠି ଖୋଲିଲା ପରେ ବି ସିଏ ଗୋଟେ ହଁ ଏଇ ଦି ଚାର୍ ଦିନ୍ ଏଠି ଅବାଗିଆ ଲାଗିବ ସ୍କୁଲ କଲେଜ୍ ଟା ତା ପରେ ପୁଣି ଯେମିତି ଭଲ ଲାଗେ ସେମିତି ଭଲ ଲାଗିବ।
ହଁ ସ୍କୁଲ କଲେଜ୍ ନ ଖୋଲିଲେ ଆଉ କଣ ହବକି ଛୁଆରା ପାଠଶାଠ ପଢିବେ କି।
ହଁ ପା ଛୁଆ ପାଠ ପଢିବେ ନା ଆଉ ନ ହେଲେ ପାଠ ହବ।
ହଉ ତାନେ ଆଉ।
ହଉ ତାହେଲେ କାଟିଦେ ଆଉ।